ହ
ଆଜ
କଣ କରଥିଲୁ?
କଣ କରିବି ଏଇଠି ଦେଖୁଛୁ ଗଡ ବଡ ହଉଛି ଆଉ ସାଇଘର ଓଳା ଓଳି କଲି ସାଇଗର ଘର ଓଳା ଓଳି ବି କରିସାରିକି ଆ ଏଇଠି ଟିକେ ଖଟା ଉପରେ ଗଡୁଛି ଆଉ ମୋବାଇଲ ଦେଖୁଥିଲି ଆଉ।
ଶୋଇଛୁ?
ହଁ ବା ଟିକେ ମୋବାଇଲ ନ ଦେଖିଲେ ଛି ଆଉ।
ତ ସକାଳେ କଲ କଲେ ତ କଲ ଉଠେଇଲୁନି।
କଲ୍ ଉଠେଇଲିନି ଫାଷ୍ଟ କେତେବେଳେ କରିଥିଲୁ?
ଖରା ବଳେ କଲି ତା ଫରେ ଚାରିଟା ବେଳେ କଲି ଜାମାତ ଉଠେଇଲୁନି।
ଆରେ ଶୋଇଇ ପଢିଥିଲି ମୁଁ। ାଇ ଯଥିଲା ମୁଁ ଶୋଇ ପଡିଥିଲି ନିଦ ତ ପ୍ରବଳ ମୁ ଆଉ ଦେଖିନି ଫୋନ ଟା କଲ।
ଆଉ
ଉଠୁ ଉଠୁ କହିଛୁ। ଆ ଅଦିନିଆ ମାମୁଁ ଘରେ ବୁଲା
ଏଇ ଯେ ହଠାତ କଣ କହିଲୁ ସେ ଆମର ଦରକାର ଥିଲା ମାମୁଁଙ୍କର କଣ କହିଲୁ ମାମୁଁଙ୍କର ଆଉ ତା ଆମାମୁ ପୁଅର ଦରକାର ତାର ବ୍ୟାଙ୍କ ଆକାଉଣ୍ଟ ବହି ଏ ଆକାଉଣ୍ଟ ବହି ଏଇଟା ନେଇକି ଯାଇଥିଲଥିଲେ ଦବା ପାଇଁ ମାମୁ ଘରୁ ମୋ ପାଖେ ଥିଲା।
ହଁ ହଁ। ହୁଁ ଆଜି ବ୍ୟାଙ୍କ ରେ କଣ ଭିଡ?
ଆରେ ବ୍ୟାଙ୍କ ହଁ ପରା ବ୍ୟାଙ୍କ ଭିଡ ତ କହନା କାଲି କଣ ଛୁଟି ଅଛି ନା କଣ ଗୋଟେ ତ
ପା ପା ପା କଣ ରୋଷେଇ ଘ
ଭାତ ହର ଡାଲି ବଡି ଶାଗ ଆଉ ହଉଛି ବଢି ମାନେ ସୋୟାବିନ ବଢି ହେଲା ସୋୟାବିନ୍ ବଢି ବସା ଶାଗ ତା ତା ପରେ ଆଉ ବାଇଗଣ ଭଜା
କେ ମାଇ ରାାମ ଧର ଗଲେ କେ ମାଇ ବ
ଏନ୍ତ ଆଉ ଆଉ ତୋରା ଆ
ଆମର ବା ତ ଡାଲି ସାଗ ଭଜା
ସେଠି କଣ କରୁଚୁ?
ଆମ ଛାତ ପରେ ଗୋଟେ ରାଙ୍ଗିଙ୍ଗଟ ହଉଛି
କ କାନ୍ଦୁଚି।
କାହିଁ କାନ୍ଦୁଚି?
ଦେଖୁନୁ କନି ମା ଦେଖେ
ହଁ କାଳି ମା ଦେଖିବ?
ସେ କାଳି ମା ତାର ଦରକାର।
ଓହୋ ହୋ କଣ ଛାତବେଳେ ଲାଗିଛି କି ତୋର।
ଓ ଫୋ ଭାରି ଦୁଷ୍ଟ ହଉଛି ସେଟା। ଆାଇ କାଁ ସେମିତୀ ହଉଚୁ କିରେ?
ଆଛା ଦେଖିବୁ ଦେଖନ୍ତୁ ସେ ରାକ୍ଷ ପଟୁ କେ କେ କେ ନାଗୁ ତା ଦେହରେ
ଆଁ
ଖସ ପାଖ ବସିବି ତୁଜା ପଳା।
ହଁ ପାଲା
କାନ ରେ ଫୋନ୍ ଦେଲେ କଣ ହବ। ରାତିରିକ କଣ ସେ ଶୁଣିବନି।
ମୁଁ ଆସିଲି ବା ଏଇ ପାଞ୍ଚଟା ବେଳ ବୟସରେ ଆସିଲ ବା।
ପାଞ୍ଚଟା ବଷାର ଆଇଲୁ।
ବସ ରେ ମୁଁ ମନେକର ଆଗ ସିଠି ମାନେ ସିଠି ଯୋଉ ବସନ୍ତି ଆଗ ସିଠିରେ ବସିଥିଲି ହେ ଦି ଜଣ କଟକରୁ ଆଇଛନ୍ତି ମାନେ ମାନେ ଟିକେ ମାନେ ଏଜ ହେଇଗଲାଣି ତାଙ୍କର ସେ ବୁଢା ବୁଢ଼ୀ ଦି ଜଣ ଆଇଛନ୍ତି କଟକରୁ ଆଇଛନ୍ତି।
ହଁ।
ତ ଏ ତମେ ତ ଏଠ ସମ ଲାଇନ ଯିବ। ହେଲା ସିଏ ହଉଛି ଏଇ ଯୋଉ ଜଟାଧାରୀ ବସରେ ଏଇ ଲ ଗୋପାଲ ଜଟା ଧରୀ ବସେ ଆଇଛି ଛନ୍ତି ହେଲା ହେ ହେ
ତାପରେ
ଅ ତାପରେ ସିଏ କଣ କହିଲେ ଜଟାଧରୀ ବସା ଯଇଛନ୍ତି ଆମେ ପୁରା ଇ୍ରି ସିଂ କତିରୁ ଆଗକୁ ହେଇଗଲୁ ମାନେ ଆଡୁକୁ ଆସିଲୁ ଏଇ ବସିଂ ଯୋଉ ଦେଇକି ଆମର ଯୋଉ ଆଡୁକୁ ଆସନ୍ତି। ହେ ରା ସି ଆସିଲୁ ତମେ ତ ଏସ୍ତରେ ଓଲେଇବା। ସିଏ ଜାଣିନାହାନ୍ତି ସି କ ସିଏ ଭାବିଛନ୍ତି ଆମେ ତ ଏଡଶମା ଯିବୁ ଇଏ ଏବ୍ରୀସିଂ ଏବ୍ରିସିଂ ଡାକିଚି ଇଏ କଣ ପାଇଁ ଓଲେଇବାକୁ ଯିବ। ହେଲା ତାପରେ ହଉଛି ସିଏ ଇଏ ଳେ ଟର୍ଣ କରି ଆଇଲା ଏପଟକୁ ଏପଟକୁ ଆସିଲା ପରେ ସିଏ କଲା ଏଇଟେ ପୁଅ କୋଉ ପଟେ କୋଉ ଯାଇ ହେଲାଇ ନା ତାର କଣ ତା ଗୋଟେ କି ବା କୋ ଗୋଟେ କହନ୍ତି ହଁ ଇବ୍ରିସିଂହ ବାଙ୍କ ନା ଆମର ଇବ୍ରିସିଂ ମାଙ୍କ ଆସିଗଲା ଏ ବା ଏବ୍ରୀସିଂ ବନ୍ଧ ମୁକ ଗୋଟେ କଣ କୁହନ୍ତି ନା ଏଇଟା ଆଡେ କୁଡେ ବସ ହେଇିଲା ଏଇ ବସ ଛାଡୁକୁ ଯିବନି ନା ନାଇଁ ନାଇଁ ସେ ଆଡକୁ ଯିବନି ସେ ଆଡକୁ ଯିବ ତାପରେ ଗହିଲ ଏଇଟ ବସ ର ଖ ବା ମୁଁ ଏରସମା ଯିବି ଆମେ ଦି ଜଣ ଏରସମା ଯିବୁ ତମେ ଆମକୁ କହିନ। ତାପରେ ହଉଛି ସେ କଣ୍ଟକ୍ଟର କହୁଛି କହୁ ଆଉ ନା କଣ୍ଟକ୍ଟରକୁ ସୋଧିଲା ଏଇ ବୁଢା ଟା କହିଲା ଏ ଯୋଉଁ ତୁଆଡେ ଆମଠୁ ପଇସା ନେଲୁ କଟକ ରୁ ଏଡ୍ସମ ମ ର ପଇସା ନେଲୁ ତୁ ଆମକୁ କହିବା କଥା କି ଏଡେସମଲାଇନି ବସ ନୁ ଆମେ କାଇଁ ବସିଥାନ୍ତୁ।
ହଁ।
ତାପରେ ହଉଛି ତାକୁ ଫେରଇଲା କୋଡିଏ କଡିଏ ଟଙ୍କା ଫେରଇଲା କହିଲା ହଉଛି ତମେ ଏଉଠୁ ଟିକେ କେମିତି କଣ କରି ମୋଉ ପଳାଅ ଆଉ ମୁଁ ଜାଣିନି ଆଉ ନା ତୁ ଜାଣିନୁ ତୁ ଠିକ ଜାଣିଛୁ ପଇସା ଲୋଭରେ ଆମକୁ ବସେଇ ଦେଇଛୁ।
ସେ ଗାଡି ଲ ଏମତି କହିଲେ
ଗାଡି ବାଲା ଦେଖୁଛୁ, ଆଉ ତମେ ତ କେ ନେଇଯାଇଛ ଦେଖିବା ସେ ବୁଢା ବୁଢ଼ୀ ଦିଟାକ ସେଇଠି ବନ୍ଧମୁଢଠି ପାଖରୁ ସେଠି ଚାଲି ଚାଲି ଚାଲି ଚାଲି ଯିବେ କି କଣ କରିକି ଯିବେ ପୁଣି ବସ ଅଛି କି ନାଇଁ ଧରିବା ପାଇଁ ତମେ ତାଙ୍କୁ ସେ ତାଙ୍କଙ୍କୁ ଡାଇରେକ୍ଟ ବସିଯାଇ
ତା କହିହନା ଦିନ ଯସୁନା ବସ ବଲି
ନାଇଁ ଇଏ ତାକୁ କହିନାହାନ୍ତି, ଇଏ ତ କହିଛନ୍ତି ଯିବା ପାଇଁ -ଇଏ ଉଠେଇ ଦେଇେଛି ଆଉ କଣ?
ହଁ ଭାବି ଛାଡିଦ ବୋଲି ଭାବିଛ ବୋଧେ ଆଉ ହଁ ବୁୁରବଟ ହୁଁ ରା
ନଇଁ ନଇଁ ଆଡେ ପଳେଇଲା ବେଳକୁ, କେମିତି କହ ଅଧିକା ବାଟ ହେଇନି ଅଧା ବଟା ହେଇଥିଲେ ଭାବିଲୁ- ସେ ବୁଢାବୁଢ଼ୀ ଦିଟା କଣ କରିଥାନ୍ତେ? ହଁ ମାନେ ଏଜ ହେଇଯାଇଥିଲା, ମାନେ ଏତେ ନହେଲେ ବି ଏଜ ହେଇଛି ଦି ଜଣଙ୍କର
ମୁ ଭାଇ ଲୁ ମାନାଇ କେ କେମିତି ଯିବେ?
ହଁ ବା କେଜାଣି କେମିତି ଯିବେ ଭାରି ଇଏ, ମାନେ ବୁଢାବୁଢୀ ରୋକ ହଁ
ହ
ତମେ ନ ଠକୁଛ
ଆଜି ରାତିରେ ରୋଷେଇ କଣ?
ଉୁଁ, ଆଜି ରାତିରେ କଣ ହବ କେଜାଣି, ମୁଁ ଠିକ ସେ କହିପାରୁନି -ମୋର ଟା କାଇହିଁ ମୁଣ୍ଡ ଫୁଣ୍ଡ ବିନ୍ଧା ହେଲାଇ, ତାପରେ ହଉଛି କଣ ହବ ରୁଟି ଫୁଟି ବୋଧେ ଭାବୁଛି କରିବୁ ଆଉ, ଆ ଉ ନହେଲେ କଣ କରିବ ଆଉ
ଗୁରୁ ବା ଗୁଲା
ହଁ ବା ଆଜି ଗୁରୁବାର, ଭାବୁଛି ସେ କଣ ଗୋଟେ କରିବି କାଲି ମାନେ, ଏମତି ହେଇକି କଣ? କଣ ଖାଇବୁ, କଣ ଖାଇବୁ, ବୋଲି କିି ରହିଲା ଆଜି ଦେଖଆ କଣ ଦେଖିଆ କରିବା
ବୋଉ ନାହିଁ ନା, ବୋଉ ନାହିଁ
ହଁ ବୋଉର ଭାରି କାମ ପ୍ରେସର, ଯୋଉ ଗାଈ ଖଣ୍ଡିକ, ତାର ଦେହ ଖରାପ ହେଇଛି ବୋଲି ମାନେ ଇ ଇ ସିଏ ଭାର ହଁ ନ ବା ସେଇ ତ ତା ଯୋଉ କହିନଥିଲି ଆଣ୍ଠୁ ହେଇ କି ନାଇଁ ପରା ମାନେ କିଛି ରିପଟ ଲା ଡକ୍ଟର ଆସିଲେ, ବ୍ଲଡ ଟେଷ୍ଟ ହେଲା, ବ୍ଲଡ ମାନେ ଇଏ କି କିଛି ହେଇନି, ତାର ମାନେ ସେ ଗୋଟେ ଜାଗାରେ ମନ୍ଦା ହେଇଗଲା, ଆଉ ହାଡ ମାନେ ଯେମିତି ଆମର ଗୋଟେ ଜାଗାରେ ଶିର ହେଇଗଲା ଆମର ମାନେ ନାଠ ହେଇ ଯାଇନି। ସେଇଟା ସେ ନାଠି ହେଇଯାଇଛି ସେ ପଡିଯାଇଛି ସେ ହାଡ ଖାଲି ଫୁଟୁଛି। ଚାଲିଲା ବେଳକୁ, ସେଏ କହିଲେ, ସେ କହିଲେ ଆଉ ଇଂଜେକ୍ସନ ଦେଇ ଯାଇଛନ୍ତି ତାରେ ଗୋଟେ ପାଉଡର ଟା ଦିଆ ହବ ଯଉଟା କଲ୍ସିୟମ ଘାଡ଼ର ଆ
ହୁଁଉ ହଉ ଚାଲିବ ଟି
ହଁ ବା ଚାଷୀ କ ଚଲା ଫୁଲା କରୁନି ଚାଲୁଛି, ଜୀବକୁଯୋଉ ସେମାନେ କଣ ଗାଈ ମାନେ ଆମେ ମନଇଛା ଉଠୁଛୁ ସିଧା ଉଠି ଯାଉଛୁ କି ହାତ ଭରା ଦେଇ ଉଠୁଛୁ ଗାଈ ମାନେ ତାଙ୍କର ସେ ଯଉ ଆଗ ଗୋଡ ଦିଟାକୁ ଭରା ଦେଇ ଉଠନ୍ତି। ହେଲା ତାର ସେଇ ଆଗ ଗୋଡର ଡାହାଣ ପଟଟା ହେଇଚି । ଆଉ ସେ କେମିତି ଉଠିବ? ବୁଝିଲ, ସେଇ ଉଠି ପାରୁନି ମାନେ ଶୋଇ ପଡୁଛି, ଶୋଇ ପଡିଲାକୁ ଉଠିବାକୁ ତାକୁ ଟିକେ କଷ୍ଟ ହଉଛି, ଆଣ୍ଠ ଟା ଚାପିକି ଉଠିଲା ବେଳକୁ ତ କାଟୁଛି ଆଉ କଣ?
ହି ମୋ ଧନ କହୁଛି -ମମି ତତେ ଡର ମାଡୁଛି ମୁଁ ଅଛି ପା।
ଆଁ ମାମାକୁ କାହିଁକି ଡର ମାରିବ ମୋ ପୁଅ। ତୋର ଯୋଉ କଥା ଗୁୁଗୁ।
ଛିଙ୍କୁ କଇଦେ ମୁଁ ଅଛିଟି ଟେ ଏମିତି କାଇଁ ହଉଚୁ ଏମିଟି କେ ଏଇଟିପା ଅଛିଟି ଦାନ୍ତ ରେ ଦାଢି ମାରୁ ରେ ଆଖି ପତଟା ଦେଖା ଡର ମାଡ଼ୁଚି।
ତରତ ଭାରି କଥା।
ବାପା କଣ ଆସିବେନା।
ବାପା କଣ କରିବେ ଆଜି କହୁଛନ୍ତି ଯଦି ଯଦି ଇଜସନ୍ ସେ ଯୋଉ ପାଉଡର ଟା ଏଠି ମିଳୁନି ହେଲା କୋଉଚନ୍ତି ଯଦି ପାଉଡର ନ ମିଳିଲା ତା ତାରେ ହଉଚି ମୁଁ ଯିବି ଗାଡ଼ି ନେଇ ଆସିବି।
ହେଇରେ।
କହୁଛନ୍ତି ତ ଆଉ ରହିବା ରହିବି ରାଇବା। ଆସିବେ ବୁଲି ବୁଲି ଯିବେ ନାଇ କାଲି ସକାଳୁ ପଳେଇବେ।
ରାତି ଆ ରାତି ଆସିଥିଲେ ସକାଳେ ଯିବେ।
ଆଜିର ଆସିବେ ସକାଳୁ ଯିବେ।
ମାନେ ଆଚୁ କରିଚୁ। ଯେମନ୍ତି ଆ ପିଠା। ରାଗିତ୍ ଦେଖ ଦେଖ ପାଇଲାଇମୋ ମାମ ର ଉ ପିଠା ତାକୁ ଡରମାରୁଛି। ଡର ମାଡୁଚି ଡର ମାଡୁଚି।
ଗୁଗୁ କୁ ଡର ମାଡ଼ୁଚି।
ମତେ ଡର ମାଡ଼ୁନି ତାକୁ ଡର ମାଡ଼ୁଚି କାକୁ ତାକୁ କାକୁ।
ଓ ହୋ।
ଦିଦି ତତେ ଡର ଲାଗୁଚି।
ମତେ ଖାଇ ଡର ମାଡିବ ତୋତେ ତ ଖାଲି ଡର ମାଡୁଛିଆଉ।
ତତେ ତତେ ଡର ମାଡିନି। ତତେ ଡର ମାଡୁନି ଶୁଣିଲୁ।
ନା ମତେ ଡର ମାଡୁନି। ଆଁ ତାର ଏଡିକି ଟିକେ ଛୁଆ ଦି ବର୍ଷର ଛୁ ଆ ତାର ଭାରି ଚିନ୍ତା ବୁଝିଲୁ।
ହଁ। ହୁଁ ଏମିତି ହେବ। ହୁଁ।
ଓହୋ।
ପିଠା ହବ। ଓହୋ ଭଲ ଆଉ। କଣ ହେଇଚି ଟିଭି ର ତ ବୋଉ ର ତ ବୋଉ ବୋଉଟିଭି ର କଣ ହେଇଚି ଟିଭି ପାଗଳ ସିଏ।
ହେ ଟିଭି ଚାଲୁନି। କେତି ବି ଚାଲୁ ନା ହଁ ଟିଭି ଚାଲୁ ନଥିବ ବୋଧେ।
ଟିଭି କେଜାଣି ସେ କଣ ପାଇଁ ବନ୍ଦ କରିଚି ମୁଁ କେମିତି କହିପାରିବି ସେ ଟିଭି କାଟିଚି ଯାଇକି ସାରକୁ ପଚାରିବୁ ନା ମତେ କଣ ପଚା ସେଇଟାରୁ ହଁ ଭଲ ହେଇଚି।
ନା।
ଓହୋ।